ହ୍ୟାଲୋ ହ୍ୟାଲୋ ଗୁଡ଼ ମୋର୍ନିଂ।
ରଙ୍ଗଡ଼ଚନ୍ତି।
ହୁଁ।
ହଁ।
କଣ କରୁଛନ୍ତି?
ଅଛି ସ୍କୁଲରେ ଆପଣ।
ଆମେ ଶୋଇକି ଉଠିଲୁ।
ଆଚ୍ଛା।
ହାଲୋ। ସ୍ଲୋ ସୁୁପୁଜି ସାଠ ଶନିବିରେ।
ଏଇଆା ଇରାା ସୁଣିବଧେ।
କଣ ପାଇଁ ସୁବୁଜି ଏତେ ସ୍ଲୋରେ ସୁବୁଜି।
କିଏ ଜାଣଣି ମୁଁ ତ କହୁଛି ଜୋରେ।
ହୁଁ ଏବେ ଶୁବିଲା କି।
ଆଚ୍ଛା।
ଆଉ କଣ କରୁଛ।
କେ ଅଛି ସ୍କୁଲରେ।
ଆଜି ଡ୍ର୍ରୀଲ ଦ ହହୁୁ।
କଣ କହିଲା।
ଆଁ।
କଣ କଲେ ସୁଭିଲାନି।
ଏ ସୀ ବେଟେ ଡ୍ରିଲ ଫ ଦ ବଜେ।
ହଁ ଅଣ୍ଡ୍ରେଡ଼୍ ହେଉଛି।
ଓ ହୋ ଆଉ
ଆଉ ବର୍ଷା ହେଉଛି।
ହୁଁ। ଆଉ ସବୁ ଭଲ।
ହୁଁ ଭଲ।
ଉଁ।
ଆପଣଙ୍କର।
ଜୋରେ କହୁନ ଶୁଭୁନି କିଛି।
କିଏ ଆପନଙ୍କର।
ହଁ ଭଲ। କାଲି ରାତିରେ ଶୋଇବା ଲେଟ୍ ହେଇଗଲା ମୋର। ସିଏ ସିଏ ଆସିଥିଲେ କିଏ ଆମର ସେ ଯୋଉ ରହୁଛୁ ଘର ଓନର୍ ଯୋଉ ନୁହଁ।
ହଁ।
ତାଙ୍କ ବଡ଼ ପୁଅ ଆସିଥିଲେ ତ ଆଉ ଡାକି ଲେ ମୁଁ ଗଲିି କଥା ହେଉଥିଲୁ, ଲେଟ୍ ହେଲା ଆଉ। ଓଃ।
ଆଉ କଣ କୁହନ୍ତୁ
ଯାଇକି ବସିକି ତାଙ୍କୁ ସେଇ ଯେଉ କହିଲେ ଆସ ବୋଲି ଡାକିଲେ। ଯାଇ ସେ ରୁମ୍ ରେ କଥା ହେଉଥିଲୁ ତାଙ୍କ ରୁମ୍।
ଆଜ୍ଞା।
ଆଉ।
ଆଉ କଣ କୁହନ୍ତୁ। ଆପଣଙ୍କ ଡ୍ୟୁଟି କେତେବେଳେ ରହୁଛି।
ଡ୍ୟୁଟି ଦଶଟା ବେଳକୁ ବାହାରିବି। ଓଃ।
ଦଶଟା ରେ ବାହାରିବୁ ଏବେ ଟିକେ କଣ ଦେଖିଆ କରିଆ ରୋଷ ଟିକେ। ଆଉ ରୋଷେଇ ଫୋସେଇ ଟିକେ କଣ କରିଦବା?
ରୋଷେଇ କଣ ହବ?
ବର୍ଷା ହଉଛି ତମ ସିଆଡେ?
ନା ଆଜି ବର୍ଷା ପକଉନି। ମେଘୁଆ ଅଛି କିନ୍ତୁ ପକଉନି ବର୍ଷା କହିଲି ମେଘୁଆ ଅଛି କିନ୍ତୁ ବର୍ଷା ପକଉନି।
ଓ ଇଆଡ଼େ ହଉଛି ବର୍ଷା।
ଆଚ୍ଛା। ପକେଇବ ବୋଧେ ଆଉ ଟିକେ ଗଲେ ପକେଇବ ବୋଧେ ପୁରା ମେଘୁଆ ହେଇକି ଅଛି ଆଉ। କାଲି ତ ରାତି ସନ୍ଧ୍ୟାବେଳେ ଯାଇକି ଛଡିଲା ଆଠଟା ଆସିକି।
ଉଁ?
କହିଲି କାଲି ପକଉଥିଲା ତ ଦିନ ଯାକ ଚାରିଟା ଆସିକି ଛାଡିଲା ଛାଡିବ ପକେଇବ ବୋଧେ ଆଉ।
ଆଉ ଲଘୁଚାପ ହେଇଛି ଆଉ ସେଇଥିପାଇଁ ବର୍ଷା ହଉଛି।
ହୁଁ ଭଲ ଟିକେ ହଉ। ଆଉ ରୋଷେଇ କଣ କରିବା?
ସ୍କୁଲରୁ ଏଗାରଟା ବେଳକୁ ଛୁଟି ହେବ ବୋଧେ?
ହଁ ଏଗାରଟା ରେ ଆସିବି। ରୋଷେଇ କଣ କରିବେ?
ହଉ ଦେଖିଆ କଣ ଜଳଖିଆ ଫଳଖିଆ। ଖାଇବା କିି କଣ କରାହବ ଆଉ? ଆଉ ଏଇ ଆଉ କଣ କରିବା ତ ନହେଲେ ଭାତ ବସେଇବା ଭାତ ଖାଇଆ ଗରମ ଭାତ।
ହଁ।
ଗରମ ଭାତକୁ ଦେଖିଆ କଣ ଗୋଟେ କରିଛି ଖାଇବା ଆଉ? ମେଘୁଆ ପାଗ ଦେଇଛି ଇଆଡେ ବର୍ଷା ହଉଛି।
ଛାଡିଚି ତ ପକେଇବ ବୋଧେ।
ଛାଡିବ କଣ ଏଇ ଲଘୁଚାପି ଯୋଉ ହଉଛି ହୁଅନ୍ତାନି। ହ ଉୁଁ।
ଆପଣଙ୍କ ଗୋଟେ କଣ ଆପଣଙ୍କ ଗୋଟେ କଣ ବୁଲିବାକୁ ଅଛି ଜାଗା?
ଆମ ଆଡେ?
ହଁ।
ମୁଁ ଗୋଟେ ଅଛି ଭଲ ଭଲ ଜାଗା।
କଣ?
ପୁରୀ ମନ୍ଦିର ଅଛି। ଆଉ ଆଉ ଲୋକନାଥ ପୁରୀ ସବୁ ଏମିତି ସବୁ ଅଛି।
ଆପଣଙ୍କ ସିଆଡେ କଣ ଅଛି?
ବି ଅଛି ଭଲ ପ୍ରାକୃତିକ ଜାଗା ସବୁ ଆମ ଯେମିତି ଦିଅ ଝର ହେଲା। ସେଟା ମାନେ ୱାଟର ଫଲଟା।
ହୁଁ।
କା
ହୁଁ।
ଗୋଟେ ଆମର ପ୍ରଗଳା ଅଛନ୍ତି।
ହୁଁ ହୁଁ।
ସବୁ ମାନେ ଭଲ ଭଲ ସ୍ପଟ ଅଛି ବୁଲିବା ପାଇଁ।
ହୁଁ।
ଆସନ୍ତୁ କେବେ ବୁଲିବା ପାଇଁ।
ହୁଁ।
ଆଉ କଣ କୁହ?
ଆଉ?
ଆହ
ଦେଖ୍
କଣ କହିଲେ?
ମୋତେ ସାଉଣ୍ଡ ଜୋର ସୁବୁନି ତ କିଛି ଭୟସ ଟା କ୍ଳିଅର ଆସ ପୁରା ସୋ ରେ ଆଉଛି।
ଏଇ ଆପରେ ବୋଧେ ସ୍ଲୋ ଆଶୁଛିି ନା କଣ?
ହୁଁ ଏବେ ଶୁଭୁଛି ଟିକେ ଟିକେ ଶୁଭିଲା ଜୋରେ
ଆଚ୍ଛା। ଆଉ କଣ କୁହନ୍ତୁ?
ଆଉ କଣ ଆମେ ତ ବାହାରିବା ଡିଉଟି ଯିବା ଆମ କାମ ଆଉ। ଡ୍ୟୁଟି କରବା। ଆଇ ପାଗ ଯେମିତି ଦେଇଛି କୁଆଡେ ଯିବ କଣ କରିବ।
ହୁଁ।
ଓଃ। ଆଉ କଣ ଖାଇକି ଯାଇଥିଲ ସକାଳେ? ହ୍ୟାଲୋ। ହ୍ୟାଲୋ?
ହଁ ହଁ କୁହନ୍ତୁ।
କାଲି ସକ୍ ମୁଁ କାଲି ସକାଳୁ କଣ ଖାଇକି ଯାଇଥିଲି?
ସକାଳୁ କିଛି ଖାଇକି ଆସିନି। ଆଜି ଲେଟ୍ ହେଇଗଲା ତ ଆସିନି ଖାଇକି ଟିଫିନ୍ କରିବା ମଗେ଼ଇବା ଆଉ।
ଆଉ ଖାଇଆ ଆଉ କେବେ ତମେ ଯାଇକି ଏଗାରଟା ବେଳକୁ ଖାଇବ ଯାଇକି।
ନାଇଁ ରିଶେଷ ଅଛି ନା ସାଢ଼େ ନଅଟା ଆସିକି
ହ ହୋ। ଆଉ କିଏ ଅଛନ୍ତି ଘରେ ସବୁ?
ବାପା ବୋଉ ମୁଁ ଆମ ପୁଅ।
ହଁ ହଁ।
ଆପଣଙ୍କର?